କଣ କରୁଛ?
ହଁ ଏଠି ବସିଛି, ଆପଣ?
ହୁଁ ଏବେ ବସିଛୁ ବର୍ଷା ହେଇଥିଲା। ବର୍ଷା ହେଇଥିଲା କି ସିଆଡ଼େ?
ନାଁ ଏପଟେ ବର୍ଷା ହୋଉନି ଖରା ହେଇଥିଲା।
ଆଚ୍ଛା, ଆମର ଏପଟେ ବର୍ଷା ସହ ଘଡ଼ଘଡ଼ି, ପବନ ବି ହେଇଛି।
ଓ ହଁ ନା ଏପଟେ କିଛି ବି ହେଇନି, ଏବେ ବର୍ଷା ଝିପି ଝିପି କରି ପକୋଉଛି ଆଉ।
ଆଉ
ଆଉ ଆପଣ କଣ ସବୁ ଖାଇଛନ୍ତି?
ହଁ ଏବେ ଇପି ବନେଇଥିଲୁ, ଖାଇଛୁ ଆଉ। ଆପଣ କଣ ଦେହ ପା ଠିକ୍ ଅଛି?
ହଁ ଆପଣଙ୍କ ଦେହ ପା ଭଲ ଅଛି? ଆପଣଙ୍କ ଘରେ
ହଁ ସମସ୍ତେ ଭଲ ଅଛନ୍ତି, ମୁଁ ବି ଭଲ ଅଛି।
ଓ ହୋ
ହଉ।
ଆପଣ କଣ ପଢା ପରୁଷ ଆପଣ ହଁ ଆପଣଙ୍କର?
ହଁ କମ୍ପ୍ଲିଟ ହେଇଯାଇଛି ଗ୍ରାଜୁଏସନ।
ଓ ହୋ ଆଉ ଆପଣଙ୍କ ଆଡେ ସେପଟେ କଣ ସବୁ। ପର୍ବ ପର୍ବାଣି ପାଳନ କରନ୍ତି ସବୁ।
ଆମର ତ ଏପଟେ ଯୋଉ କଥାରେ ଅଛି ବାର ମାସରେ ତେର ପର୍ବ। ଓଡିଶାରେ ହଉଛି ଗର୍ବ ପର୍ବପର୍ବାଣୀର ମାଟି। ବର୍ଷାାରେ ତ ଆମର ତ ପ୍ରତ୍ୟେକ ମାସରେ ଏଠାରେ ବିଭିନ୍ନ ବିଭିନ୍ନ ପର୍ବ ପାଳନ ବି ହୁଏ ଆମର ଏପଟେ। ଏବେ ତ ଜଗନ୍ନାଥ ରଥଙ୍କର ଜଗନ୍ନାଥଙ୍କର ଏବେ ତ ଜାଣିଛ ରଥଯାତ୍ରା ଆସୁଛି। ଓଡିଆଙ୍କର ତ ଗର୍ବ ତାପରେ ବି ଆମ ଆମର ଦୁର୍ଗା ପୂଜା ଦୀପାବଳି। ବହୁତ ଆନନ୍ଦରେ ଆଲୋକର ଉତ୍ସବ ବି ଦୀପାବଳି ଆଉ ଦୁର୍ଗା ପୂଜା ଆଲୋକର ଉତ୍ସବ କୁହନ୍ତି ଆମର ବି ଏପଟେ ବହୁତ ଧୁମଧାମ ରେ ହେଇଥାଏ। ଆଉ ଆପଣଙ୍କ ପଟେ କଣ କେମିତି ଆମର ଏପଟେ ଦୀପାବଳି ଟା ହଁ ଯୋଉ ଦି ତିନି ଦିନ ପୂର୍ବରୁ ବଡ ବଡଆଙ୍କୁ ଡାକିଥାଉ ତାପରେ ଯୋଉ ଦିନ ଆମର। ଦୀପାବଳି ସେଦିନ ବଡ ବଡ଼ୁଆଙ୍କୁ ବାଟେଇ ଥାଉ ପିଠା। ଆଉ ଏମିତି ଖିରି ପୁରୀ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରିକି। ହଁ ଆମର ସନ୍ଧ୍ୟାରେ ବଡ ବଡିଆଙ୍କୁ ବାଟେଇ ଥାନ୍ତୁ ବାଣ ଫୁଟେଇ ଥାଉ। ଆଉ ନୂଆ ବସ୍ତ୍ର ପିନ୍ଧିଥାଉ ଏମିତି ସବୁ ଆମର ହେଇଥାଏ। ଆଉ। ନୂଆଖାଇରେ ଏକରେ ଚାଷୀ ମାନଙ୍କର ପ୍ରତି ଶ୍ରଦ୍ଧା ମନୋଭାବ ଯୋଉ ଧାନର ଆନନ୍ଦ। ଏପଟେ ନୂଆ ଖାଇରେ ଆମର ହେଇଥାଏ। ଚାଷୀ ମାନଙ୍କର ମନରେ ଗୋଟେ ଶ୍ରଦ୍ଧାର ମାନେ ମନୋଭାବ ଥାଏ। ଯୋଉ ସେଦିନ ପହନ୍ତିିନି ନୂଆ ଖାଇ ରେ ନୂଆ ଧାନ ହେଇ ମାନେ ହବ ବୋଲି ଯଉ ଲଗାଯାଏ।
ହଁ ଏପଟେ ତ ସମ୍ବଲପୁର ପଟେ ବି ହୁଏ ନା।
ଆଛା ଆଉ। ଆଉ ଆମର ଏପଟେ ହେଲା ମହାଶିବରାତ୍ରୀ ଗୋଟେ ହେଲା ଜନ୍ମାଷ୍ଟମୀ। ଏପଟେ ବହୁତ ଭଲରେ ହୁଏ ଶିବରାତ୍ରି ଟା
ଏପଟେ ଆମର ଶୀତଳ ଷଷ୍ଠୀ ହୁଏଁ।
ଶୀତଳ ଷଷ୍ଠୀ ରେ କଣ କେମିତି କରାଯାଏ।
ମହାଦେବଙ୍କ ପାର୍ବତୀଙ୍କ ତ ବାହାଘର କରାଯାଏ ତା ସହିତ। ତାଙ୍କୁ ମାନେ ଗାଁ ବୁଲା ଯାଏ ତାପରେ ଭୋଜି ଭାତ। ଗତ ସୁ ଆୟୋଜନ କରାଯାଏ ଏପଟେ ମାନେ ବହୁତ ଧୁମଧାମ ରେ ପାଳନ କରାଯାଏ ବାଣ ଫୁଟାଯାଏ।
ଆଚ୍ଛା।
ସେଦିନ ବି ସମସ୍ତେ ନୂଆ ବସ୍ତୁର ପରିଧାନ କରନ୍ତି।
ଆଛା।
ସମ୍ବଲପୁର ଭାଷା ବି ତ ପୁରା ଅଲଗା ନା।
ଆଜ୍ଞା ବହୁତ ବଢିଆ କଥା।
ହଁ ତ ଓଡିଶାରୁ ସେ ହେଇକିନା ବି ତାଙ୍କ ଭାଷା ମାନେ ସବୁଠାରୁ ଭିନ୍ନ।
ଆଜ୍ଞା। ଆଉ ହୋଲି ପର୍ବ କେମିତି କଣ ଚାଲିଚି ଆପଣଙ୍କ ପଟେ?
ହଁ ହୋଲି ତ ଦୋଳ ପୂର୍ଣ୍ଣିମା ଫାଷ୍ଟ ତାପ ଦିନ ହୋଲି ପାଳନ କରାଯାଏ। ତ ଗୋପାଳ ମାନଙ୍କର ପର୍ବ ହୋଇଥାଏ ସେମାନାନଙ୍କର ପିଠା ପଣା କରନ୍ତି।
ଆମର ଏପଟେ ହୋଲିକୁୁ ମାନେ ହୋଲି ତ ହିନ୍ଦୁ ମାନଙ୍କର ଏକ ଲୋକପ୍ରିୟ ପର୍ବ ଅଟେ। ଆଉ ଏଇ ହୋଲି ତ ଫାଲଗୁ ଯୋଉ ଫାଲଗୁନ ମାସରେ ପାଳନ କରାଯାଏ। ଆଉ ସେଦିନ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ଏଇ ଦିନ ରଙ୍ଗବି ଖେଳିଥାନ୍ତି ଆପଣ ଜାଣିଥିବେ। ସେଇ ଦିନ ଠାରୁ ଆମ ଓଡିଶାରେ ହୋଲି ପର୍ବ ପାଳନ ହଉଚି। ଆଉ ସେଇଦିନ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ରାଧାଙ୍କୁ ଅ ଯୋଉ ଦୋଳି ଯୋଉ ବିମାନ କୁହାଯାଏନି ସେଇଠି ବସି ବିଭିନ୍ନ ଗ୍ରାମକୁ ବି ବୁଲେଇବାକୁ ନିଆଯାଏ। ମାନେ ହୋଲି ଦିନ। ତାପରେ ଲୋକମାନେ ଆମର ଏପଟେ ଫୁଲ ଅବିର ପ୍ରସାଦରେ ଠାକୁରଙ୍କୁ ପୂଜନ୍ତି। ମାନେ ଘର ଘରକା ଠାକୁର ଯାଆନ୍ତି ନା।
ହଁ।
ପୂଜା ହୁଏ ଆଉ ଲୋକମାନେ ବି ପରସ୍ପରକୁ ଅଭିର ଲଗାନ୍ତି ଆଉ ସମସ୍ତ ତ ପରସ୍ପରକୁ ମିଠା ବି ଖୁଆଇଥାନ୍ତି। ଆଉ ଏହି ପର୍ବକୁ ଆମକୁ ବହୁତ ଏକାଗ୍ରତା ଲାଗେ। ଏମିତି ହୁଏ ଆଉ।
ହଁ ଏଇ ପର୍ବପର୍ବାଣିୀ ପାଳନ କରିବା ଦ୍ଵାରା ଲୋକମାନଙ୍କ ମଧ୍ୟ ଏକତା ବି ଭାବ ସୃଷ୍ଟି ହୁଏ।
ହଁ। ଏକତା ଆଉ ଯୋଉ ଭାଇଚାରା କୁହାଯାଏ। ଏଇଟା ହେଇଥାଏ।
ମାନେ ଯିଏ ଯେତେ ବି କଳହ ଲାଗିଥାଉନା କାହିଁକି ସମସ୍ତେ ଏଇ ଏକତା କି ପର୍ବପର୍ବାଣି ହେଲେ ସେମାନେ ସମସ୍ତେ ଏକାଠି ହୁଅନ୍ତି। ହଁ।
ଆଉ ଆଗକୁ ତ ଆସୁଚି ଏ ଯୋଉ ରଥଯାତ୍ରା। ଆଉ ଚିତ୍ତ ଅମେଷିଆ ଖୁଦୁରୁକୁୁଣୀ ପୂଜା ଏଇ ବିଷୟରେ କିଛି କଣ ଟିକେ କୁହନ୍ତୁ?
ଖୁଦୁୁରୁକୁଣି ଓସାରେ ତ ବହୁତ ମଜା ହ ଯେଉ ଫୁଲ ଚୋରି ଠୁ ଆରମ୍ଭ କରିକିନା ହ କାହା ବାଡ଼ି କଣ ଫୁଲ ଫୁଟିଚି ସେ ସବୁ ନେବାଠୁ ଆରମ୍ଭ କରିକିନା ଗାଧେଇଯିବା ତାପରେ ମୂର୍ତ୍ତି ତିଆରି କରିବା। ସାଙ୍ଗ ମାନଙ୍କର ଯୋଉ ଥଟା ମଜା ସେ ସବୁ ତ ବହୁତ ଭଲ ଲାଗେ।
ମଜା ମସ୍ତି ଥାଏ ନା କି?
ହଁ।
ଆଛା।
କୁମାରୀ ଯେଉଁମାନେ ତ ଏଇ ଖୁଦୁରୁକୁଣୀ ଓଷା ପାଳନ କରନ୍ତି ପାହାଲ ଜିି ପାଳନ କରନ୍ତି।
କୁମାରୀ କଥା କହିଲାଠୁ ମନେ ପଡିଗଲା ଆଜି ଉପମାର ପୂର୍ଣ୍ଣମା ଓଷା କଥା ଆମର ଏପଟେ ବହୁତ କୁମାର ପୂର୍ଣ୍ଣିମା ଦିନ ବହୁତ ଭଲ ଲାଗେ। ମାନେ ସେଇ ଓଷା ଟା ମାସକ ଆଗରୁ ମାନେ ଆମିଷ ଛାଡିଥାନ୍ତି କଣ ମାନେ ଯୋଉମାନେ ଓ ଷା କରିଥିବେ ସେମାନେ ଖାଆନ୍ତିନି। ତାପରେ ଯୋଉମାନେ ଓଷା କରୁଥିବେ ଜଣେ ଜଣେ ମାସକ କରନ୍ତି ଆଉ ଦିନ ଆଉ ଜଣ ଜଣ ମାନେ କିଛି ଲୋକ ଅଛନ୍ତି ସାତ ଦିନରୁ କରନ୍ତି। ନହେଲେ ପନ୍ଦର ଦିନରୁ କରାଯାଏ। ଆମର ଏପଟେ ସାତ ଦିନରୁ କ ସାତ ଦିନ ଆଗ ସନ୍ଧ୍ୟା ବେଳେ ପୁ ଯା ହୁଏ ସରିଲା ଦିନ ସମସ୍ତେ ଉପବାସ ଥିବେ। ଉପବାସ ଥିବେ ଯେ ତାପରେ ଏ ସାତ ଦିନିଆଙ୍କ ପୁରା ଜହ୍ନି ଛୁଆଁଇବେନି କି ଜହ୍ନି ବି ଛିଡାଇବେନି। ଗୋଟେ ନିୟମ ଆମର ଏଇ ଯୋଉ ପୂର୍ଣ୍ଣିମା ଓଷାରେ ରହିଥାଏ। ତାପରେ ଲାଷ୍ଟେ ଦିନ ମାଇକି ବାଜିଥାଏ ତାପରେ ସେଇ ଚୋଉରା ଚାରିପଟ ମୁରୁଜ ଚିତା ସବୁ ଝୋଟି ଚିତ୍ରଅଙ୍କନ ହୋଇଥାଏ ତାପରେ ଏ ପତକା ବି ମରା ହେଇଥାଏ ଆମ୍ବ ତରାଣୀ ଦିଆ ହେଇଥାଏ ତାପରେ ଏ ସନ୍ଧ୍ୟାରେ ସମସ୍ତେ ଝିଅ ମାନେ ସଜବାଜ ହୋଇ ଓଷା ପାଖକୁ ଆସିଥାଆନ୍ତି। ତାପରେ ଯୋଉ ଥାଏ କଁ କହିଲ ଚାନ୍ଦ, ଚାନ୍ଦ ଗୋଟେ ଥା ତିଆରି ହେ ଥାଏ, ଠାକୁରଙ୍କୁ ପ୍ରଥମେ ଯୋଉ କଞ୍ଚା ହଳଦୀରେ ତିଆରି କରନ୍ତି। କୋଉଡି ଆଉ ଯୋଉ କଞ୍ଚା ହଳଦୀ ଗୋଳେଇକି କାଠରେ ଠାକୁରଙ୍କର ଆଖି, ନାକ ହାତ, ପାଟି ସବୁ ଏରା ବନେ ବନେଇକି ଠାକୁରଙ୍କୁ ସେଇଠି ମା ବୃନ୍ଦାବତୀ ସ୍ଥାପନ କରିକି ସେଠି ଲାଷ୍ଟେ ଦିନ ଅ ପୂଜାପୂଜି କରିକି ବହି ପଢା ହୁଏ। ଆଉ ଭୋଗ ବି ହୁଏ ପୂଜା ସରିଲା ପରେ ତାପରେ ବନ୍ଦାପନା ହୁଏ। ଏ ନଡିଆ ଭଙ୍ଗା ହୁଏ, କଳସ ବୁଡେଇ ଯାଆନ୍ତି, କଳସ ବୁଡା ସିରିଲା ପରେ ଆସି ଇକି ଭୋଗ ସମସ୍ତିଙ୍କୁ ଦିଆ ହୁଏ। ତାପରେ ହେଟୁଟୁ ଘର ମାନଙ୍କୁ ଆସୁ ଆଉ, ଆମର ଏମିତି ହୁଏ, ଆଉ ଆପଣଙ୍କ ପଟେ କଣ କେମିତି ହୁଏ?
ହଁ ଆମ ପଟେ ପୁରା ସେମିତି ତ ହୁଏ, କୁମାରପୂର୍ଣ୍ଣିମା ତ କରନ୍ତି ସା ସାଧାରଣତଃ ଭାବରେ ଗୋଟେ କାର୍ତ୍ତିକଙ୍କ ଭଳିଆ ବର ପାଇବି।
ଆଚ୍ଛା।
ହୁଁ ତ କୁମାରୀ ଝିଅ ମାନେ ସେଟୁ ମନ ଧ୍ୟାନ ଦେଇକିନା ପୁରା ପୂ ପୂଜା କରନ୍ତି, କେହି କିଛି କରୁ କି ନ କରୁ ସମସ୍ତେ କୁମାରପୂର୍ଣ୍ଣିମା ଟା ହିଁ ପାଲ କରନ୍ତି ଭଲ ଭାବରେ।
ଆଚ୍ଛା।
ଆଉ ମାଘ
ବୋହୁତ୍ ବଢିଆ କଥା, ମାଘ ସୋମବାରେ ହଁ ମାଘ ସୋମବାରେ ମାନେ ମାଘ ମାସରେ ତ ପଡେ ମାଘ ସୋମବାର, ମାସକ ଆଗରୁ ଆଇଁଷ ଛାଡିଥିବ ହଁ ଠାକୁରଙ୍କର ଯେହେତୁ ଗୋଟେ ନିୟମ ଥାଏ, ମାନେ ମନର ଗୋଟେ ଇଏ ଥାଏ ଆଇଁ ଖାଇବାନି ଠାକୁରଙ୍କର ଗୋଟେ ଠାକୁରଙ୍କ ପ୍ରତି ଗୋଟେ ଥିବ ମନଭାବ।
ତାପରେ କଣ୍ଟା ଫଳ ବି ଖାଆନ୍ତିନି ନା।
କଣ୍ଟା ଫଳ ଖାଆନ୍ତିନି ଖଟା ବି ଖାଆନ୍ତିନି ଏମିତି କିଛି ଗୋଟେ ନିୟମ ଥାଏ। ଦିନରେ ଥରଟେ ଖାଇବା ଖାଆନ୍ତି, ଏମିତି ନିୟମ ଥାଏ ଆଉ।
ଅ ହଁ।
ସରିଲା ଦିନ ଭୋଜିଭାତ ଲାଷ୍ଟ୍ ଦିନ ମନ୍ଦିରରେ ହେଇଥାଏ ସମସ୍ତେ ପ୍ରସାଦ ପାଆନ୍ତି।
ହଁ ଆଉ ସନ୍ତୋଷୀ ମାଙ୍କର ଓଷା।
ସନ୍ତୋଷୀ ମାଙ୍କର ଓଷା ମାନେ ଚାରି ମାସ ଧରି ଷୋହଳ ପାଳି ହୋଇଥାଏ। ଷୋଳପଳି ହେଇଥାଏ, ଶୁକ୍ରବାରକୁ ଶୁକ୍ରବାରେ ପଡିଥାଏ ସେଦିନ ସେମ୍ତି ଚାରି ମାସେ ଖଟା ଖାଇବନି ଆଉ ଆମିଷ ବି ଖାଇବନି। ହଁ ଏମିତି ନିୟମରେ ରହିଥାଏ। ତାପରେ ଓଷା ଦିନ ଓଷା ଦିନ ସେମିତି ଖଟା ଆଉ ଟୋଟାଲି ଆଇଁଷ ବି ଖାଇବନି, ସେଦିନ ଯାହା ଖାଲି ଅନ୍ନ ଖାଇବ ଥରଟେ। ଆଉ ମାଙ୍କୁ ସକାଳୁ ଆମେ ଯାଇକି ସାନ୍ ମାନେ ଗାଧୋଇ ଦେଇକି ତାପରେ ନୂଆ ଯୋଉ ଛିଟ କପଡା ରହୁଚି ଠା ଠାକୁରଙ୍କ ଯୋଉ ବସ୍ତ୍ର ପରିଧାନ କରିଥାଉ, ତାପରେ ଯୋଉ ସିନ୍ଦୂର ଚନ୍ଦନ, ଧୂ ପ ଦୀପ ଦେଇ ଭୋଗରାଗ ଦେଇ ଯେମିତି ପୂଜା କରାଯାଏ ଆମର ଓଡିଆରେ। ମାନେ ଆମର ଏପଟେ ଓଡିଶାରେ ଯେମିତି ପୂଜା କରାଯାଏ ସେମିତି କରିଥାଉ। ସରିଲା ପରେ ଘରକୁ ଆସିଥାଉ, ଲାଷ୍ଟ୍ ଦିନ ଯେତେବେଳେ ଷୋଳପାଳି ପୁରି ଯାଏ ସେଦିନ ପୁରା ହୁମ ବା ଯୋଉ ଯଜ୍ଞ କୁହନ୍ତି ଯୋଉ ଯଜ୍ଞ ହେଇକି ତାପରେ ସମର୍ପନା ହୁଏ, ଭୋଜିଭାତ ହୁଏ ସମସ୍ତେ ଲୋକମାନେ ଆସନ୍ତି। ପ୍ରସାଦ ପାଆନ୍ତି, ଆମର ଏପଟେ ଏମିତି ହେଇଥାଏ।
ଓହୋ! ଆଉ ଯୋଉ ଷୋହଳ ପଟ ଯୋଉ ଶଙ୍ଖା ପୂଜା କରାଯାଏ। ହଁ, ଷୋଳ ଶଙ୍ଖା ପୂଜା କରେ। ହଁ, ଏବେ ତ ବର୍ଷା ପକଉଚି, ଏବେ ଟିକେ ଏବେ
ଉହୁଁ, ବର୍ଷା ପକଉଚି ନା କି?
ହଁ।
ଉଁ, ହୁଁ ଏପଟେ ଆମର ଛାଡି ଯାଇଛି। ଟିକେ ଅଳ୍ପ ଘଡଘଡ କରୁଛି ଆଉ।
ଅହଁ।
ହେଲୋ ଟିକେ ନେଟୱାର୍କ ଆସନ୍ତୁ।
ହଁ, ଏଇ ବର୍ଷା ଉଠେଇଛି ନା, ତ ନେଟୱାର୍କ ଟିକେ କଟି ଯାଉଛି।
ପ୍ରୋବ୍ଲେମ୍ ରହୁଛି ଏପଟେ ଆଉ। ହଉ। ହଉ ଏବେ ବର୍ଷା ଆସିଲାଣି, ଟିକେ ରଖୁଛି।
ହଁ, ହଁ।
ପରେ କଲ୍ କରୁଛି। ଏଇ ହେଇରା କଣ ଚାଲିଛି କହିଲୁ? ମୁଁ ଭାରି ରଙ୍ଗ ଦେଖଉଛି ହେତେବେଳୁ ନା, କିଛି ନ କହିଲାଠୁ?